ହ୍ୟାଲୋ
ହ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ ଆଉ କୋଉଠୁ କହୁଛନ୍ତି? ଏ ଶୋଇଥିଲି।
ଶୋଇଥିଲେ?
ହୁଁ କଣ କରୁଛନ୍ତି ଆପଣ?
ମୁଁ ତ ବା ସେଇଠି ବସିଥିଲି ମୁଁ ମୋ କର୍ମରେ ଚାଲିଛି।
ଆଚଛା କୋଉଠା ଭାଇ ଆପଣଙ୍କର?
ହ ନୟାଗଡ଼ ଭାଇ।
ଓହୋ ନୟାଗଡ଼ ନୟାଗଡ଼ରେ ମୁଁ ତିନି ବର୍ଷ ଥିଲି।
ଆପଣ ଷ୍ଟଡି କରୁଥିଲେ।
ହଁ ଷ୍ଟଡିଥିଲେ ବୋଡ ଗର୍ଣେଟ ପଲିଟେକ୍ନିକ ରେ।
ଓ ଆପଣଙ୍କର ଜନ୍ମସ୍ଥାନ କୋଉଠି?
ଆମର ଖୋର୍ଦ୍ଧା।
ଖୋର୍ଦ୍ଧା ଏବେ ବି ସେଠି ରହୁଛନ୍ତି ନା କଣ?
ହଁ ସେଇଠି ଅଛି ଆଜି ଏବେ ଭୁବନେଶ୍ୱରରେ ରହିକି ପଢୁଛୁ ଆଉ।
ଏବେ କଣ?
ଏବେ ଗଭର୍ଣ୍ଣମେଣ୍ଟ ଲାଇନ ପାଇଁ ପଢୁଛି ଗର୍ଣମେଣ୍ଟ ଜବ ପାଇଁ।
ଏଜ କେତେ ହେଲାଣି ଭାଇ ଆପଣଙ୍କୁ?
ଏଇ ଟ୍ୱେଣ୍ଟି ଥ୍ରୀ।
ହୁଁ ଗଭର୍ଣ୍ଣମେଣ୍ଟ ଜବ୍ ତ ଖୋଜିବେ ମିଳିବା ବହୁତ କଷ୍ଟ ହେଇଯାଉଛି ଆଜିକାଲି।
ହୁଁ କଷ୍ଟ ହେଲା ଟ୍ରାଏ ଟିକେ ନକଲେ ହବ କେମିତି କରିବାକୁ ପଡୁଛି ଆଉ।
ଟ୍ରାଏ ତ କରାଯିବ ହେଲେ ମିଳିବା ଟା ବହୁତ କଷ୍ଟ।
ହୁଁ କମ୍ପିଟିସନ ବହୁତ।
ହଁ କମ୍ପିଟିସନ ତ ରହିବ ନା ବହୁତ କାହିଁ ନା ଆମର ପାଖରେ ସଂଖ୍ୟା ଅଧିକ ହେଇଯାଉଛି
ତାପରେ ଶହେ ଜୁସ୍ ହଁ ଏଜୁକସନ ଏଜୁକେଟେଡ ପିଲା ସମସ୍ତେ ବାହାରିଲେଣି ଆ ସମସ୍ତେ ସେ ଟ୍ରାଏ କଲେ ଆ କମ୍ପଟିସନ ବହୁ ହାଇ
ହଁ
ଖାଇ ରହୁଛି ପୁରା।
ପୋଷ୍ଟ ଯଦି ଆମର ବାହାରିବ ଦଶଟା ସେଥିରୁ ଦଶ ଲକ୍ଷ ପିଲା ପକଉଛନ୍ତି ନା।
ପୋଷ୍ଟ ଆସୁଛି ଏଇ ଅଲ ଇଣ୍ଡିଆରେ ଚାରି ହଜାର, ପାଞ୍ଚ ହଜାର ପୋଷ୍ଟ। ସେଥିରେ ପୁଣି ଲକ୍ଷ ଲକ୍ଷ ପିଲା ପୁରା ଫର୍ମ ପକେଇଥିବେ।
ହୁଁ।
ଯାହା ଆସୁ
ଆପଣ ରେଲୱେ କରୁଛନ୍ତି ଆଉ ରେଲୱରେ ରେଲୱେ ପାଇଁ ହେଇଯିବ ବଟ ଭ୍ୟାକେନ୍ସି ଟିକେ ଅଧିକ ମିଳିଲେ ଚାନ୍ସେସ୍ ରହିବ।
ହୁଁ।
କମ ଭକ୍ୟଂଶିରେ ଚାନ୍ସ ନାଁ
ଭାକେଂଶି। ହଁ ଥଣ୍ଡାଣ୍ଡ କ୍ଲିୟରଥିବ ତ ଏଇ ଏଇ ଏଇ ଆଶା ରଖିପାରିବା।
ଆଜ୍ଞା।
ଆପଣ କଣ କରୁଚନ୍ତି ଭାଇ?
ମୋର ଷ୍ଟଡି ଚାଲିଚି।
କୋଉଥରେ?
ଗ୍ରାଜୁଏସନ୍ ପଢୁଚି ବର୍ତ୍ତମାନ।
ଆଛା। ଖାଇବା ସେ ନୟାଗଡ କଲେଜ ରେ।
ଆଜ୍ଞା ଆଜ୍ଞା।
ଆଛା ଆଛା ଖାଇବା ସରଲାଣି?
ଆଜ୍ଞା ଖାଇବା ସଇଲାଣି ଦଶଟା ବେଳୁ।
ହୁଁ।
ହୁଁ ଆପଣଙ୍କର।
ହଁ ଏଟି ଉଁ ଖାଇନି ଏନି ଖାଇବ ଆଉ ଆଉ ଟିକେ ଗଲେ ଖାଇବି ଆଉ।
ଆପଣ କଣ ହେଇଚି କି କଣ?
ଆଜ୍ଞା।
ଆପଣ ହଷ୍ଟେଲରେ ରୋହୁଚନ୍ତି ନା ଘରେ ରୋହୁଛନ୍ତି।
ନାଇଁ ମୁଁ ହଁ ରୁମ୍ ନେଇକି ଅଛି।
ରୁମ୍ ନେଇକି ରହିଛନ୍ତି।
ହୁଁ।
ତ ଘର ଖାଇବା ଖାଇ ପାରୁନଥିବ ଆଉ।
ହଁ ଘର ଖାଇବା ଯେତେବେଳେ ଯାଏ ସେତେବେଳେ ଖାଏ ଆଉ ଘର ଖାଇବା ଆଉ ଖୋଜିଲେ କଣ ହବ।
ମାନେ ସାଙ୍ଗ ମାନେ ରହିଛନ୍ତି ନା କେମିତି ନା ଏକାଡେମୀ କଣ ଅଛି।
ଆ ଲାମେ ନାଇଁ ହଷ୍ଟେଲ ନାଇଁ ସେ ଆମ ଭାଇ ସାଙ୍ଗରେ ମୁଁ ରୋହୁଚି ଆଉ। ଭାଇ ଏଠି ଜବ କରୁଚି ତ ଅ ତାରି ପାଖରେ ମୁଁ ରହୁଚି ଆଉ।
ଆପଣ ଭାଇ କୁଅ ସେ କରୁନି।
ଉଁ।
ଆପଣଙ୍କ ଭାଇ କୋଉ ଜବ କରନ୍ତି?
ପୋଲିସରେ ଅଛି।
ପୋଲିସରେ ଅଛନ୍ତି।
ଉଁ ହୁଁ।
ପୋଲିସ ର କଣ?
ପୁନି ନାଇ ମ କନେଷ୍ଟବଳ।
କନେଷ୍ଟବଲ।
ହୁଁ।
ଆପଣ କୋଉ କାଷ୍ଟ କି?
ଆମର ଏ ସି।
ଏ ସି ସ ତ ଆପଣଙ୍କ ଚାନ୍ସ ବୋହୁତ ଅଛି ତ।
ଆଉ ସାର୍ ଓ ଆଛା ଆ ସବୁ ସେତିକି କମ୍ପିଟିସନ ହେଇଆଉନି ଆମର। ଆଜି ଏଇଠି ଗ୍ରୁପ ଡି ର ରେଜଲ୍ଟ ବାହାଲା ସତୁରୀ ଏନ୍ତିଆ ସବୁ ବଡ ଅନୁସାରେ। ଏଇଠି ଆର ଆଇ ଏଥରକ ବାହାରିଥିଲା ଅଶୀ ହେଇଥିଲା କଟପ। ଆ ଯେମିତି କାଷ୍ଟ ପିଲା ଯେତିକି ବଢିଏ ସେଇ ଅନୁସାରେ ମାର୍କ ବଢିବ। ଯିଏ ନ ପଢିବ ସିଏ ଆଗକୁ ଯାଇପାରିବନି ଏଇଆ ହଉଛି କଥା।
ଆପଣ ଏ ଏସିି ର କଟପ କମୁଥିବ ନା ଟିକେ।
ହଁ ଯାହାଲେ କମୁଚି ଆଉ ଆମ କଣ ମନା କରବୁ ନା କଣ ଟିକେ କମୁଚି।
ଆପଣଙ୍କର ଆମ ତୁଳନାରେ ଚାନ୍ସଶେଷ ଅଧିକ ନା।
ହୁଁ ହୁଁ।
ଆମେ ଯଦି ଆମର ସେଭେନ ପରସେଣ୍ଟ ପୁରା ଦେଲେ ଆପଣ ଥାର୍ଟି ପରସେଣ୍ଟ ଦେଲେ ବି ଆପଣ ପାଇଯାଉଛନ୍ତି ଜବ୍।
ହୁଁ।
ବାସ ଆପଣଙ୍କୁ ମାନେ ସେତି ରହିକି କଷ୍ଟିନଟ୍ସ ରହିକି
ହଁ। ହୁଁ ବର୍ଷେ ଛଅ ମାସ ଯଦି କନଷ୍ଟାଣ୍ଟ ପୁରା ନିଜକୁ ଦବ ତାହେଲେ କିଛି କରିପାରିଆ ଆଉ ଯଦି ନାଇଁ ହେ ଆଜ୍ଞା ନା ଆଜି ଏତିକି କାଲି ଅଳ୍ପ ବୁଲିଲି ସେମିତି ହେଲେ ଆଉ କିଛି ଲାଭନି, ମୋର ଅବସ୍ଥା ସେଇଆ। ଆରେ ମୁଁ ଦି ଦିନ ଭଲ ସେବ ଦେଇ ଦଉଛି ତିନି ଦିନ ଏଳକୁ ଏତେ ଇଏ ଲାଗୁଛି ଆଉ ଚାଲି ଟେ ବୁଲିବ ଆଉ ହେକି ମାନେ ଉ ଖଟି ଯାଉଛି। ହ ତ ଏଠି ବର୍ଷା ହେଲାଣି ଦି ଦିନି ହେଲା ବର୍ଷା ହଉଛି ଏଠି ଭୁବନେଶ୍ୱର ରେ।
ହୁଁ ଆମର ବି ଏଆଡେ ଚାଲିଛି।
ହଁ ଆମ ଗାଁ ଆଡେ ବର୍ଷା ନାହିଁ।
ଜୋର ବର୍ଷା ନାହିଁ ଝିପ୍-ଝିପ୍-ଝିପ-ଝିପ୍ ଯା
କାଲି ରାତି ଚାଟା ରୁ ଦଶଟା ଯାଏକ ପୁରା ବର୍ଷା ହେଇଛି ଏଠି ଭୁବନେଶ୍ୱର ରେ। କିନ୍ତୁ ଆମ ଗଁରେ ଖାଲି ମେଘ ଉଠିକ ଅଛି କିନ୍ତୁ ଟୋପଡେ ବର୍ଷା ହେନି ଟୋଟାଲ ଆଜି।
ଆମଡେ ଏଇଆଡେ ବର୍ଷା ହେଉଛି ସେମିତି ଜିପ-ଜିପ-ଜିପ-ଜିପ ବି ହେଇକି
ହୁଁ ନୟାଗଡ଼ରେ ତ ଶୀତ ଅଧିକ ହଉ।
ହୁଁ
ତିନି ବର୍ଷ ଆମେ ସେଇଠି ଥିଲୁ ମାନେ ସବୁଠୁ ବା ସବୁ ଅପେକ୍ଷା ଶୀତ ଅଧିକ ଦିନ ନୟାଗଡରେ ବହୁତଶୀତ।
ପାହାଡ ଏରିଆକୁ ପାହାଡ ତଳ ଏରିଆ ଥଣ୍ଡା ପୁର ଆଉ ଏତିିକିଉଛି କ
ଆପଣଙ୍କ ନୟାଗଡ଼ କେମିତି ଥଣ୍ଡା ଅଛି?
ହଁ ନୟାଗଡ଼ ଟା ଭଲ ଏରିଆ, ଥଣ୍ଡା ଏରିଆ ମାନେ ବେଶୀ ଆମେତଉ କୁଆଡେ ବୁଲାବୁଲି କରୁନୁ କିନ୍ତୁ ନୟାଗାଡ ରେ ବୁଲିଆ ଜାଗା ବହୁତ ଅଛି।
ମୁଁ ଯାଇଛିି ନୀଳ ମାଧବ କଣ୍ଟିଳ ଯାଇଛି ତାପରେ ରଘୁନାଥପୁ ରଘୁନାଥ ମନ୍ଦିର ଯାଇଛି। ଶେପାଟେ ଏ ଯୋଉ ରାମ ମନ୍ଦିର ହେଇଚି ଜୋଉ ଫତେଗଡ ଗାମ ମନ୍ଦିର ସେଠିକି ଜା ଫତେଗଡ ଜାଇଛି ଲଡୁ ବାବା ଲଡୁଝର ବାବା ଜାଇଛି। ଆଉ କେତେ ବୁଲି ହେଲାନି।
ବୈଷ୍ଣବଦେଇ ଯାଇନାହାନ୍ତି?
ବୈଷ୍ଣବଦେବୀ ଯାଇଛି। ହଁ ବୈଷ୍ଣବୀ ଦେବୀ ଯାଇଛି ଯାଇଛି। ବୈଷ୍ଣବୀ ଦେବୀ ଟା ବଢିଆ ଜାଗା।
ଆପଣ ସବୁଠୁ କୋଉଟା ଭଲ ଲାଗେ?
ବୈଷ୍ଣବ ଦେବୀ ଟା ଭଲ ଲାଗେ ପାହାଡ ଉପରକୁ ଯିବ ସେ ଭିତରେ ଯୋଉ ଗୁମ୍ଫା ହେଇନି ଠାକୁରଙ୍କୁ ଦେଖିବ ବଢିଆ ଭଲ ଲାଗେ ରାମପୁତ୍ର ତ ଭଲ ହେଇଚି।
ହୁଁ।
ଭଲ ଲାଗେ।
ଆପଣ ଘରେ ଜୋଉ କିଏ କିଏ ରୁହନ୍ତି?
ଆମ ଘରେ ଦଦା ଖୁଡି ତାଙ୍କର ଦିଟି ପୁଅ ଗୋଟେ ଝିଅ। ବୋଉ ମୁଁ ଆଉ ମୋ ଭାଇ ଭାଉଜ ତାଙ୍କର ଗୋଟେ ପୁଅ।
ତମେ ତାହାଲେ ଜଏଣ୍ଟ ଫ୍ୟାମିଲି ନା?
ଆଉ ମୋ ଭଉଣୀର ମ୍ୟାରେଜ ସରିଛି ତାର ଝିଅ ଟେ।
ହୁଁ।
ପଛ ଆଉ। ଆମ ଗାଁରେ ତ, ବର୍ଷା ନାଇଁ ଯେ ପାଣି ଅଭାବ କୁ
ହଁ ପାଣି ଅଭାବ ଏବେ। ଏମିତି ଯୋଉଁ ପାଗ ଦେଇଛି ଏମିତି ଚାରି ପାଞ୍ଚ ଦିନ ହେଲେ ପାଣି ହେଇଯିବ।
ହଁ। ଆମ ଗାଁରେ ପରା ବର୍ଷା ନାହିଁ ଇଠି ଦି ଦିନ ହେଲା ଏଠି ବର୍ଷାଲାଣିଁ ଗାଁକୁ ପଚାରି ବି ଜଉବର୍ଷ ହଉଛି ନାଇଁ ଖରା ସେଇଠି। ମାନେ ମେଘ ଉଠୁଛି ହେଲେ ବର୍ଷା ନାଇଁ।।
ହବ ଆଉ।
ହୁଁ।
ହଁ ବର୍ଚା ରେଟେ ହବ ଏବଂଙ୍କ ହସାବ ରେ ଲଘୁଚାପ ସୃଷ୍ଟି ହେଇଛି ନା।
ହେଇଥିବ।
ହଁବ ଚା।
ହଉ ହଉ ବର୍ଷା ନହେଲେ ଏ ଯେତ ଖରା ଯୋଉ ହଉଛି କହ ରହିହଉନି ଗରମ ଯେମିତି ଖରାରୁ ଗୋଟେ ବାହାରିକି ବାହାରକୁ ଯାଇ ହଉନି।
ଆଚ୍ଛା ଭାଇ ମୁଁ ମୁଁ ପଚାରିବି କି ତମେ ଯୋଉଁ ଏବେ ରେଲୱେ ପାଇଁ ମାନେ ଟ୍ରାଏ କରୁଛ ମାନେ ତାର ପ୍ରୋସେସ କେମିତି କଣ? ମାନେ ପଢ଼ାପଢିୁ ଠୁ ଆରମ୍ଭ କରି ପୋଷ୍ଟିଂ ପର୍ଯ୍ୟନ୍ତ ମାନେ କେମିତିି କଣ ପ୍ରୋସେସ ରହିବ ଠିକରେ ମତେ ଟିକେ ବୁଝେଇ ପାରିବେ?
ହୁଁ, ଦେଖ ଆମର ରେଲବାଇ ଯେକୌଣସି ଜବ ପାଇଁ ଅଠର ରୁ ଏଜ ମାନେ କ୍ଲିୟର କରୁଛି ଅଠରୁ ରେଲ୍ୱରେ ମାନେ ପ୍ରତି ପୋଷ୍ଟ ପାଇଁ କିଛିଟା ଅଲଗା ଅଲଗା କ୍ୱାଲିଫିକେସନ ମାଗୁଛି, ଯେମିତି ସେ ଯିଏ ଗ୍ରୁପ ଡି ଟା ଗ୍ରୁପ ଡି ଟା ହେଲା ଟେନ୍ଥ ଆଉ ଆଇ ଟି ଆଇ ଦିଟାରୁ ଗୋଟେ ସେଥିପ୍ରତି ଆପଣଙ୍କୁ ଗ୍ରୁପ ଡି ଟା ଫର୍ମ ପକେଇବେ, ଏନଟିପିସି ହେଉଛି ଦି ପ୍ରକାର ଗୋଟ ଗ୍ରାଜୁଏଟ ଲେବେଲ ଗୋଟେ ଅନଗ୍ରାଜୁଏଟ। ଅନୁଗ୍ରାଜୁଟ ହେଉଛି ପ୍ଲସ ଟୁ ଲେବଲରେ ଆପଣ ପଷ୍ଟ ଉ ମାନେ ଫର୍ମ ପକେଇ ପାରିବେ। ଗ୍ରାଜୁଏଟ୍ ହଉଛି ପ୍ଲସ୍ ଥ୍ରୀ ଲେବଲର ଆଉ ଯୋଉଁ ଏ ଏଲ୍ ପି ଟା ହେଉଛି ଟେକନିସିଆନ୍ ମାନେ ତମର ସେଟା ଆଇ ଟି ଆଇ ସାର୍ଟିଫିକେଟ ଥିବ ନହେଲେ ଡିପ୍ଲୋମା ଏ ଦୁଇଟି ସାର୍ଟିଫିକେଟ ଥିବା ତ ନିହାତି ଦରକାର। ଏଲ ପି ପକେଇବା ବୋଲି ଆଉ ଯେ ଇ ଟା ହେଲା ବି ଟେକ୍ନିସିଆନ, ବିଟେକ୍ କିମ୍ବା ଡିପ୍ଲୋମା ଏଇ ଦିଟା ଆଉ ଆଇ ଟି ଆଇ ରେ ଯେ ଇ ଟା ତମେ ପକେଇ ପାରିବ।
ହୁଁ।
ଯେ ଆର ଆର ବି ଯେ ଇ ଆଉ ଗୋଟେ ଟେକ୍ନିସିଆନ ଟେକ୍ନିସିଆନରେ ବି ଏମିତିକା କେତେ ଟେନିକାଲ ଟେକ ଟେକ୍ନିକାଲ ସାର୍ଟିଫିକେଟ ଦରକାର ଆଇ ଟି ଆଇ ନହଲେ ଡିପ୍ଲମା ବିଟେକ୍ ଏ- ଏମିତି ତମେ ପକେଇ ପାରିବ। ତାର ହଉଛି ଗ୍ରୁପ ଡି ର ହଉଛି ସିଙ୍ଗିଲ ଏକ୍ଜାମ ଗୋଟେ ଏକ୍ଜାମ ଦେବ ଯଦି କ୍ୱାଲିଫାଏ ହେଲ ତାହେଲେ ଫିଜିକାଲ ଫିଜିକାଲ ପରେ ମେଡ଼ିକାଲ, ମେଡ଼ିକାଲ ପରେ ତା ପରେ ମେରିଟ୍ ଲିଷ୍ଟ ଆସିବ ଆଉ ଏନ୍ ଟି ପି ସି ଟା ହଉଛି ଟା-ଉମ ଡବଲ ଏକ୍ଜାମ ଆଉ ଯେତିକି ସବୁ ଏକ୍ଜାମ ଅଛି ଯେମିତିି କି ଏଲ ପି ଏ ନ ଟି ପି ସି, ଯେ ଇ, ଟେକ୍ନିସିଆନ୍ ସବୁ ଡବଲ ଏକ୍ଜାମ। ମାନେ ଗୋଟେ କ୍ୱାଲିଫାଇ କରିବ, ତାପରେ ଆଉ ଗୋଟେ କ୍ୱାଲିଫାଇ କରିବ। ତାପରେ ମେଡିକାଲ, ମେଡିକାଲ ପରେ ମେରିଟ୍ ଲିଷ୍ଟ। କିନ୍ତୁ ଏ ଏଲ୍ ପି ରେ? ନା ଚାରିଟା ବୋଧେ ରହୁଛି ନା କଣ ସିବିଟି ୱାନ, ସିବିଟି ଟୁ। ତାପରେ ଆ ଗୋଟେ ହଉଛି ଆ ଆଇ ଟେଷ୍ଟର ଗୋଟେ ଏଗ୍ଜାମ ହେଉଛି ସେ ଏଗ୍ଜାମ ନାମ ଟା ମନ ପଡ଼ୁନି। ତାପରେ ମେଡିକାଲ ତାପରେ ମେରିଟ୍ ଲିଷ୍ଟ ଏମତି କା ଆଉ।
ହ।
ଏବେ ବାହାରିକି ଟେକ୍ନିସିଆନ୍ ଜେଇଟା ବାହାରିଛି ଆଉ ସେକ୍ସନ କଣ୍ଟ୍ରୋଲର ବାହାରିଛି। ସେକ୍ସନ କଣ୍ଟ୍ରୋଲର ର ଗ୍ରାଜୁଏସନ୍ ବି ମାଗୁଛି। ହଁ ଭାଇ ଦଶ ମିନିଟ୍ ହେଲା।
ହଁ ବା।
ହଁ ଭାଇ ରଖୁଛି।